ହାଲୋ ହ କୁହ ବ ବର୍ଷା ହଉଛି କାମ ଚାଲିଛି ଠିଆ ହେଇଛି ଆଉ କଣ କରିବା
ଓ ହୋ ଖାଇ ସାରିଲଣି?
ନା ଖାଇନି ଆଜି ବର୍ଷା ପାଇଁ କାମ ସରିନି ସେଥିାଇଁ ଖାଇନି କିଛି ନାହିଁ ଆଉ ତମର ବର୍ଷା ହଉଛି ନା? କଣ କରୁଚ?
ହଁ ବର୍ଷା ହଉଥିଲା ଏବେ ଟିକେ ଛାଡିଚି।
ଆମର ହଉଛି ଏଇ ସାଢେ ନଅଟା ଠୁ ହ ଶନିବାର କି କି ରୋଷେଇ କରିଚ?
ପ ତ ଏ କଲରା ଆଳୁ ଭାଜିଚି କଣ ଡାଲି ଫାଲି ଟିକେ କରିଦବା।
ମେଘୁଆ ପାାଗ ଆଉ ତମ ଘରେ ସବୁ କଣ୍ କରୁଚନ୍ତି ଭଲ ନା?
ହଁ ସମସ୍ତେ ଭଲ, ତମର?
ହ ଆମର ସମସ୍ତେ ଏମିତି ଭଲ ଅଛନ୍ତି କିନ୍ତୁ ବର୍ଷା ପାଇଁ ବିଲ ବାଡି କାମଧନ୍ଦା ପାଇଁ ଏଇନା ଟିକେ ହଇରାଣ ଆଉ
ହଁ ବିଲ ବଡି କାମ ସବୁ ଗୋଟେ କଣ ଲାଗିଲାଣି?
ନା କାମ ଲାଗନି ତଳା ତଳି ହେଇଗଲାଣି ପୁଣି ଆଙ୍ଗୁଳି ଆଙ୍ଗୁଳି ହେଇଗଲାଣି। ଆଉ ତାପରେ ହଉଛି ପନ୍ଦର ଦିନ ପରେ ଏଠିକି ଗୁଣ୍ଡିଯିବା ପରେ କାମ ଲାଗିଯିବେ ବର୍ଷା ଟା ବି ଲାଗି ରହିଲାଣି ଚାରି ପାଞ୍ଚ ଦିନ ହେଲାଣି ଛାଡୁନି ଆଉ
ହୁଁ
ସେଥିପାଇଁ ଆଉ ଆଉ ତମ ପୁଅ ଝିଅ କଣ ସ୍କୁଲ୍ ଗଲେଣି ନା ଘରେ?
ହଁ ପଳେଇଚନ୍ତି ସ୍କୁଲ୍।
ଶନିବାର ଆସିବେ ଆଉ
ହଁ ଝିଅ ସ୍କୁଲ୍ ପଳେଇଛି
ତମର ସେଇଠି ରଥ କର ନା ତ ଆମର ଆମର କଉନୁ ତମର ରଥ କର ନା ସିଆଡେ?
କାର?
ରଥଯାତ୍ରା ପାଇଁ ରଥ କର ନା ତୁମ ଗାଁରେ ଏନା ହୁଏନି?
ହଁ ହୁଏପା। ଏଠି ବଡ ରଥ ହଉଛି ନା ଆମେ ଯାଉନା।
ପାପି ଭଳିଆ ହେଉଚ ଯାଇପାରୁନା ଟିକେ ଠାକୁର ଙ୍କ ପାଖକୁ
ନା ନା ଯାଉନୁ କି ସେମିତି ନାଇଁ କିନ୍ତୁ ଗାଁ ସାର ଯଦି ଟାଣୁଛନ୍ତି କଣ ଟାଣି ପାରୁବୁ। ଯାଉଚୁ ଠାକୁରଙ୍କ ପାଖକୁ ନାଇଁ ଟାଣି ନାଇଁ ସେମିତି ନାାଇଁ ଛୁଆ ଛୁଇଁ ସବୁ ଚଳିବ।
ନା ନା ମାନେ ହଉଚି ଠା ଦୌଡିଟା ଟେ ଛୁଇଁ ଦେଇକି ମୁଣ୍ଡିଆ ମାର ନା ଖାଲି ପଳେଇ ଆସ ଦର୍ଶନ କରି ଠାକୁରଙ୍କୁ?
ହଁ ଖାଲି ଛୁଇଁ ଦେଇ ମୁଣ୍ଡିଆ ମାରି ପଳେଇଆସେ।
ଓ ହୋ ଭୋଗ ଖାଇ ଯାଓ ନା?
ହୁଁ।
ଓହୋ ଆଉ ପୁରୀ କେବେ ଯାଇଛ ନା ଯାଇନ?
ପୁରୀ କେବେ ଯାଇନି।
ଯାଇନ, ଆଉ ଚାଲୁନ ବାହାରୁନ ଯିବା ସମସ୍ତେ ଗୋଟେ ବସ୍ କରିକି ମିଳି ମିିଶିକି।
କେବେ ଗୋଟେ ଠିକ କରୁନ ଯାଆନ୍ତେ, ଏଇ ଏଇ ଟାଇମଟା ଯାଉ।
ଏ ଶୀତ ଦିନିଆ ହଁ ସେଇ ଶୀତ ଦିନିଆ ଠିକି ଆସିଯିବ ସବୁ ଗୋଟେ ଗ୍ରୁପ କରି କଥା ହେଇକିନା ଗୋଟେ ବସ୍ ଠିକ କରିକି ଯିବା ଆଉ ବୁଲ ବୁଲା କି ଆସ
ହୁଁ ହଁ ସମସ୍ତେ ଗଲେ ମାନେ ଏମିତି ମିଶିକି ଗଲେ ବଢିଆ ଲାଗିବ, ଆଉ ମାନେ ଅଲ ବଡ ଗଲେ ଏତେ ମଜା ମସ୍ତି ହବ ନାଇ।
ହଁ ନିଜେ ନିଜେ ଆମେ ମାନେ ଯେ ତିକି ଆମ ଏଜ୍ ର ଦେଖିବା ଦେଖିକି ଫୋନ ଫାନ୍ କରି କଣ୍ଟାକ୍ଟ କରି କଥା ହେଇକି ଗୋଟେ ମସ୍ତି ଭଳିଆ ହବ ଛୋଟ ଛୁଆ ବି ଯିବେ ତାଙ୍କର ବି ସାଙ୍ଗସାଥି ହେଇଯିବ, ଆଉ ବା ନ୍ତି ଫାନ୍ତି ଯୋଉ କ ମୋର ତ ବାନ୍ତି ଟିକେ ହୁଏ ଯେ ମତେ ଟିକେ ଡର ଲାଗେ, ତଥାପି ଭଗବାନ
ମୋର ବି ମୋର ବି ବା ନ୍ତି ହେଇଯାଏ ହେଲେ ବି ବାନ୍ତିରେ ଏତେ ନୁହଁ ଯେ ଦେଖ ବା ନ୍ତି କଲେ ବି ମାନେ ତମେ ସେ ଜାଗାରେ ପହଞ୍ଚିଲା ବେଳେ ଟିକେ ଅଲଗା ମେହେସୁସ ହବ। ହ
ଅଁ। ଆମର ସେଠି ସେମିତି, ଆମେ ଯାଇଥିଲୁ ଥରେ ପୁରୀ ଏବେ ଯେ ବାନ୍ତି କରି କରି କରି ତଥାପି ସେ ବେହୋସ ହେଲା ସନ୍ଧ୍ୟା ଟାଇମରେ ପହଞ୍ଚିଲେ ଆଳତୀ କରି କି ଭଗବାନଙ୍କୁ ଦେଖି ଦେଲା ବେଳକୁ ଆଜ୍ଞା ଆସିଲା ଆଉ ଭଲ ଲାଗିଲା ପା ଯୋଉ ସେ ବେଶୀ ସମୁଦ୍ର କୂଳଟା ମଜା ଲାଗେ। ହ।
ହଁ, ଆଉ କୁଆଡେ ଯାଇଛନ୍ତି ତମ ଲୋକ?
ଆ ଆଲୋକ କହି ଯିବେ ଆଉ ସେ ଘରେ ଥିବେ ଅଧ ଆଉ ସେପଟେ ରୁମରେ ମୁଁ ଏପଟେ ରୁମରେ ରୋଷେଇ ପତ୍ର କରୁଚି।
ଉଁ ହୁଁ।
ହୁଁ।
ଆଉ ଘରେ ସମସ୍ତେ ତାହେଲେ ଭଲ ନା?
ହଁ ଘରେ ସବୁ ଭଲ। ତମେ କଁ ଫୁଲ ଗଛ ଲଗେଇଲଣି ବର୍ଷା ଦିନ ହେଲାଣି?
ଏ ତଳି ପଡିଛି ଯୋଉ ଗେଣ୍ଡୁ ଫେଣ୍ଡୁ ଫୁଲ ଫୁଟିଛି, କିନ୍ତୁ ଲଗା ଲଗି ହେଇନି କିଛି।
ଓହୋ। ଏଇ ବର୍ଷା ହଉଛି ତମର ସେପଟେ ବାହାଘର ଫାଘର କେମିତି କଣ ହଉଛି?
ହଁ ଏଇ ଦିନିଆ ବାହାଘର ହେଲେ ମାନେ ବର୍ଷା ପାଣି ବେଶିଥିବ
ଅ ହ। ସେପଟେ ଏଇନା କାଲି ଗୋଟେ ଯାଇଥିଲା ଠିକ ବର ବାହାରିବା ଟାଇମ ରେ ବର୍ଷା ଟପ କେମିତି କଁ କରିବେ ଛତା ଭିତରେ ମାନେ ଆ ଘର ତାଘର ଏମତି ଆଡଜେଷ୍ଟ ଆଡଜଷ୍ଟ ପାଲେ ହେଇକି ଠିଆ ହବା କଥା ଆଉ ତାର ଛୋଟ ଛୁଆଙ୍କୁ ନେଇ କିରି ଯାଇହବନି ଏମିତିଆ କାମରେ, ଏ ବର୍ଷା ହଉଛି ନା ବିଜୁଳି ଫିଜୁଳି ମାରୁଛି ନା
ହଁ ବର୍ଷା ଏଇ ବର୍ଷା ଦିନରେ ଯିବା କଥା ନୁହଁ।
ହଁ।
ଦେଖିବା କଣ ହଉଚି ଆଉ।
ଆଉ ରଜ କେମତି କାଟିଲ କହୁନ ଟିକେ?
ରଜ ଆମର ମହୋତ୍ସବ ହଉଛି, ରଜ ମହୋତ୍ସବ।
ଅଁ।
ଆମ ଗାଁରେ ରଜ ମହୋତ୍ସବ ହଉଛି ପିଲା ମାନଙ୍କର। ଆମ ଗାଁରେ ହଉଚି, ପିଲା ମାନଙ୍କର କମ୍ପିଡିସନ ହଉଚି ଡ୍ୟାନ୍ସ, ଗୀତ ମ୍ୟୁଜିକ ଚେୟାର ଏମତି ସବୁ କଥା ହଉଚି କ୍ରିକେଟ ଖେଳ ବି ହୁଏ।
ଓ ହୋ ହଜି ଯାଇଥିଲା, ସ୍ମୃତି କିଛି ମିଳୁଛି ନୁହେଁ ନା।
ହଁ।
ହୁଁ ଆଉ କଣ ଭାଗ ନେଇଥିଲେ ଝିଅ ? ନା ଆମର ଭଲ ହେଇଛି, ଆମର ହଉଛି ସେମିତି ପଡୁଚି। କୋଡିଏ ତିରିଶ ଟଙ୍କା ଖଣ୍ଡେ ବଳି ପଡୁଛି, ଏ ପର୍ବ ପାଇଁ ଷ୍ଟେଜ କରି ସନ୍ଧ୍ୟା ତା ଡ୍ୟାନ୍ସ ପ୍ରୋଗ୍ରାମ ହୁଏ, ମେଲୋଡ଼ି ଫେଲୋଡ଼ି କରନ୍ତି। ସତ୍ୟଜିତ ଅଛି ଆ ଏ ଯୋଉ ସିଙ୍ଗର ତାକୁ ବି ଡାକନ୍ତି, ଆଉ ହଉଚି ଅଭିଲିପ୍ସା ହେରିକା ଏନ୍ତି ସବୁ ଆସନ୍ତି। ବୋଲିବୁଲା କି ଯାଆନ୍ତି, ଆଉ ହଉଛି ଫାଷ୍ଟ ରାତିରେ ବର୍ଷା ହେଇଗଲା। ସେଥିପାଇଁ ତା ଆର ଦିନ ହେଲା। ହୁଁ କାମ ଯୋଉ ହଁ ମେଲୋଡି କଲେ ସକାଳେ, ଆଉ କରିପାରିଲେନି ସେନ୍ ପୁଚି ଖେଳ ଝିଅ ପୁ ପୂଚି ଖେଳୁଥିଲା ଫାଷ୍ଟ୍ ହେଲା। ଆଉ ହଉଚି ସେ ତାର ହଉଚି ପୁଣି ଆଉ ଗୋଟେ ଗୀତ ବି ରଙ୍ଗୋଲି ସବୁ ବିଭିନ୍ନ ପ୍ରକାର, ଖେଳରେ କିନ୍ତୁ ଭାଗ ନିଏ କୋଉଟା ଫାଷ୍ଟ ହୁଏ, କୋଉ ଦିନ ସେକେଣ୍ଡ ହୁଏ, ଏମତି ମାନେ ଗାଁର ପ୍ରତ୍ୟେକ ବର୍ଷ ଗୋ ଗୋଟେ, ଦିଟା ପ୍ରାଇଜ୍ ନେଇକି ଆସେ। ହ
ହଁ
ଆଉ ବର୍ଷା ତ ଜୋର ଜୋରରେ ଚାଲିଛି, ଆଉ ସନ୍ଧ୍ୟାବେଳେ କୁଆଡେ ବୁଲିବ ନା ସେମତି ଘରେ?
ନା କୁଆଡେ ବୁଲାବୁଲି କରିବୁ ଆମର ଏଠି। ବର୍ଷା ତ ଏବେ ହଉଛି ଯେ, ଘରେ ସବୁବେଳେ ଆଉ।
ଓ ହୋ।
ମୁଁ ଏଇ ପୁଅଟାକୁ ଛାଡିଛି ଅଙ୍ଗନବାଡି, ଯାଇକି ନେଇ ଆସିବି। କଣ କଣ?
ତମ ଗାଁ ଭାଷା ଶିଖିଲାଇ।
ଓଷା ତ ସେ ଗଣେଶ ପୂଜା, ତାପରେ ଖୁଦୁରୁକୁଣୀ ଆଉ କାର୍ତ୍ତିକେଶ୍ଵର, ଏଇ କଣ ବିଶ୍ଵକର୍ମା ଏଇ ଭଳିଆ ଚାଲେ ଆଉ।
ସବୁଠୁ ଭଲ ହୁଏ କୋଉଟା? ହାଲୋ,
ସବୁଠୁ ଭଲ ହୁଏ, ଗଣେଶ ପୂଜା ଆଉ ଖୁଦୁରକୁଣୀ।
ହଁ - ହଁ। ବଢିଆ ମାନେ ଖୁଦୁରୁକୁଣିରେ ବର୍ଷା ହଉଥିବ, କିନ୍ତୁ ମଜାମସ୍ତି ହଉଥିବ ନା ନାଇ।
ମଜାମସ୍ତି ହଁ ହେଲେ ବି ଗାଁ ବୁଲୁଥିବେ, ହଁ -ଆ -ମୁଁ କରେ ନା ଝିଅ ବେଳେ?
ହଁ- ହଁ।
ହୁଁ ଗାଁ ବୁଲାବୁଲି ସବୁ ଚାଲିିଥିବ, ସମସ୍ତେ ଯେ ରାତିରେ
ଖୋଲା କୁ ଖୋଲା ସବୁ କିଛି ଠାକୁ ରଙ୍କ ପାଇଁ ମାନେ ଗୋଟେ, ମାନେ ଗୋଟେ ଆଡଭାନ୍ସ ଛୁଟି ପଡିଯାଏ, ରବି ବାରିଆ ପଡେ ନା? ଖୁଦୁରୁକୁଣୀ ଓଷାଟା ରବିବାରିଆ କରନ୍ତି ଛୁଟିରେ?
ହଁ।
ସବୁ ଟେଣ୍ଡ ଫେଣ୍ଡ ବାନଅ, ନା ଏମିତି ସିମ୍ପଲରେ କରିଦିଅ?
ହଁ, ନାଇଁ ଠା ବଡ ଠାକୁର କରିକି ଟେଣ୍ଟ ଫେଣ୍ଟ ବନ୍ଧା ହୁଏନା।
ବନ୍ଧାବନ୍ଧି ହେଇକି କର? ଆଡେ କୋଉ ମାସରେ ବୁଲିଆସିଆ ମାଡେ ଆଉ ଶ୍ରାବଣକୁ ଭଲ ବୋଲି କହୁଛ ଆଉ।
ଏ ଅଗ-ଅଗଷ୍ଟ ସେପ୍ଟେମ୍ବର, ସେପ୍ଟେମ୍ବରରେ ଲାଷ୍ଟ ହବ ହେଲା। ମାନେ ଲାଷ୍ଟ ପାଳିଟା କରାଯାଏ, ସେପ୍ଟେମ୍ବର ମାସରେ ହଁ।
ଓହୋ। ଦେଖିଆ ଭଗବାନଙ୍କ ଦୟା ଖୁଦରୁକୁଣୀ ବେଳ ଇଏକୁ ଥିବ ଯଦି ମଙ୍ଗଳା ମାଆଙ୍କର ମଙ୍ଗଳା ମାନେ ସେ ରୁହେ ନା ନା ଦିଜଣାଙ୍କର ଖୁଦୁରୁକୁଣୀ, ମଙ୍ଗଳାମା?
ହଁ।
ସେଇଟା ଗୋଟେ ଦିନ ଯୋଉ ନାଁ ଅଲଗା ଅଲଗା।
ହଁ। ଖୁଦୁରୁକୁଣି କୁହାଯାଏ କିନ୍ତୁ ମଙ୍ଗଳ ମାଆଙ୍କର ପୂଜା ହୁଏ।
ଆ ହଁ ଏ ଯୋଉ ଗଣେଶ ପୂଜା, ଭଲ ହୁଏ ଯେ କେମତି କଣ
ଭସାଣି ହଁ ଡିଜେ ଫିଜେ ଆଣିକି ଭସାଣି କରନ୍ତି। ଟେଣ୍ଟ ଫେଣ୍ଟ୍ ମାରିକି ଦିଟା ଆମ ଗାଁରେ ଦି ତିନିଟା ଠାକୁର ହବ ହେଲା।
ହଁ କଣ୍ଟେଷ୍ଟେଡ ହୁଏ ଆଉ।
ହଁ କ ଏପଟ ସାହି ଏପଟ ସାହିରେ ଗୋଟେ ସେପଟ ସାହିରେ ଗୋଟେ କଣ୍ଟେଷ୍ଟ ଉପରେ ବଡ ବଡ ଭମ୍ ମୋ ଯୋଉ ଗଣେଶ ପୂଜା ହବ ମାନେ ଭୁବନ ଦେଖିଥିବ ମେଢ ଯୋଉ ଭଳିଆ ସେଇଭଳିଆ ମେଢକୁ ବଡ ବଡ କରାଯାଏ।
ତୁମର ସିଆଡେ ଭୁବନ ହେଲେ
ହୁଁ।
ହଁ ହଁ। ଆଉ ଶୁଣିଥିଲି ଟିକେ ଭୁବନରେ ଭଲ ଭଲ କରନ୍ତି। ଗଣେଶ ଦଶରା କଣ, ଗଣେଶ ପୂଜା କଣ, ଦଶରା ଟିକେ ସେଠି ଯାଅନା?
ହଁ।
ହଁ। ବା ସେ ଭୁବନରେ ତ ବଳଦ ଯାତ୍ରା ପ୍ରସିଦ୍ଧ, ଦଶରା ପାଇଁ। ଜାଣିଛ ନା ଜାଣିନ? ତ ମୋ ପାଖରେ ବି ସେପଟେ।
ହଁ ହଁ ଜାଣିଚି।
ଆ
ଦେଖି ଛୁଆଙ୍କର ଦଶହରା ବେଳକୁ ଛୁଟି ହେଇଥିବ ଯଦି ଦେଖିକି ସେ ଜିନଷ କୋଉ ଭଳିଆ କରୁଛନ୍ତି ଦଶହରା ମାନେ ସେତେବେଳୁକୁ ପରମ୍ପରା ହିସାବରେ କରୁ ବୁଲି ବୁଲାକି ଆସିବ ଆଉ।
ହୁଁ। ସବୁ ବର୍ଷ ଅଲଗା ଅଲଗା ଟାଇପର ହୁଏ।
ସାଢେ ଖାଇଲା ବେଳେ ହୁଏ ନା ସେ ଟାଇମରେ ବାତ୍ୟା ଆସିଯାଏ ଦଶରା ଟାଇମରେ
ହୁଁ ହଉ ସେଇ ଯୋଉ ମାନେ ଯୋଉ ଗଣେଶ ପୂଜା ଟାଇମରେ ନା, ସେଠି କରାଯାଏ ଯୋଉ ଅଛି ଆମର ଗୋଟେ ଜାଗା ସେଠି ଠି ଆଉ ଫାଷ୍ଟ ବର୍ଷ ହେଇଥିଲା ପୁରୀ ଶ୍ରୀମନ୍ଦିର, ତାପରେ ହେଇଥିଲା ଆର ବର୍ଷ ହେଇଥିଲା ଅଯୋଧ୍ୟା ଆମ ଆପ୍ ଠାକୁରଙ୍କ ଯୋଉ ମନ୍ଦିର, ତାପରେ ଏଇ ବର୍ଷ ବୃନ୍ଦାବନ ହବ।
ହଁ ତାରେ ଆଗୁଆ ଲେଖା ହେଇସାରିଲାଣି ବ୍ୟାନିଅରରେ କରାଯିବ କି ନାଇଁ?
ହଁ। ଆସିବ ଆଉ ଗଣେଶ ପୂଜାରେ ବୁଲିକି ଯିବ। ହଉ ଠିକ ଅଛି।